ହଁ।
ହଁ।
ଆଉ କରଥିଲୁ?
ଏଠ ବସଛି।
ହଁ।
ଆଉ କଣ କରିଥିଲ?
ବସିଛି ମୁଁ କହିଲି ଟିକେ କଲ୍ ଲଗେଇଦବା କିଛି
ହଁ।
ଆ, ପୁଅ
ପୁଅ ଶୋଇଛି ଉଠିନି। ଲେଟ୍ ରେ ଶୋଉଛି ଲେଟ୍ ରାତିରେ ତ ସେଇଥିପାଇଁ ଶୋଇପଡ଼ିଛି ଆଉ ଉଠିନି। କାଲ ଠୁ ସ୍କୁଲ୍ ଅଛି ଉଠିବ।
ଓହୋ! ହଁ ଆଜି ତ ରବବାର ଛୁଟି ଅଛି ଶୋଇପଡୁ ଟିକେ। କାଲଠୁ ତ ସ୍କୁଲ୍ ଯିବ ଉଠିକି।
ତାଙ୍କର କଣ ଅଛି ଅଲଗା କ୍ଲାସ୍ ଦେଇଥିଲେ। ମେସେଜ୍ ଯେ ସିଏ କଣ ଯିବ ନ ଯିବ କେ ଶୋଇଛି ତ।
ଓ ହୋ।
ହଁ ଆଉ। କଣ କରୁଛ?
ବସିଛି, ଆଉ
ନିତ୍ୟ କର୍ମ ସରଲାଣି?
ହଁ ସଖାଳୁ ନିତ୍ୟକର୍ମ ସାରିକି ଟିକେ ବସିଥିଲି। କଲି ଫୋନ୍ ଲଗେଇଦବା କଥା ହବା। ହଁ।
ଓ ହଁ।
ଯେତେବେଳେ ଯିବ ଏଠିକି କଣ ପିଠା ସବୁ ସୁ ଆରିସା ପିଠା ହେଇଛି ନେଇକି ଦିଟା ଯିବ ରଖିକି ବହୁ ଦିନି ଖାଇବ। ତୋମକୁ ଆରସା ପିଠା ଭଲ ଲାଗେ ନା?
ହଁ ବହୁତ ଭଲ ଲାଗେ। ପିଠା ଆଉ ବଡି ଚାଉଳ ଆଇଲେ ନେଇ କରିକି ଦେବ ପ୍ୟାକିଂ କରିଦେଇଥିବ। ଗଲାବେଳେ ନେଇକି ଯିବ।
ଆରିସା ପିଠା ରଜକୁ ହେଇଥିଲା ଯେ ଅଧିକା ମୁଁ କହିଥିଲି। ମୁଁ କହିଲି ଡବାର ରଖିଦେଲି ଆରିସା ପିଠା ଟା ବହୁତ ଦିନ ଯେହେତୁ ରହିବ। ତ ନେଇକି ଯୋଉ ଦିନ ଇଚ୍ଛା ହବ ଖଣ୍ଡ ଖଣ୍ଡ ଖାଇବ ଆରିସା ପିଠା କରିଦେଇଥିଲୁ। ବଡି ତ ଅଛି ନେଇଯିବ ଆଉ ନିମିକି ବି ଅଛି କରିଥିଲୁ ସବୁ ରଜରେ। ସବୁ ଡବାରେ ତମ ପାଇଁ ଏକ୍ସଟ୍ରା ପୁରା ହେଇକି ରଖା ହେଇଛି ନେଇଯିବ। ନେଇକି ରଖିକି ଖାଇବ ପୁଅକୁ ଦବ ସମସ୍ତେ ଖାଇବ। ଆଉ ଏ ବର୍ଷ ଯୋଉ ଖଟା ବି ହେଇଛି ସେଥିରୁ ବି ପୁରା ହେଇଛି ତମେ କହୁଥିଲ। ତମର ଖଟା ପ୍ରିୟ ସେ ପୁରା ହେଇଛି ସେରା ବି ନେଇକି ଯିବ। ଆଉ।
ହୁଁ। ଆଉ କଣ ରଖିଛ?
ଏଇ ସବୁ ତ ଜିନିଷ କଣ ଆଉ ତ ଆମର ବାରି ଜିନିଷ ଯାହା। ଅଛି ଏ ପନିପରିବା ଯାହା ଗୋଟେ ଗୋଟେ ଫଳୁଜି। ସେଦରୁ ନହଲେ ଦିଟା ଯଦି ନେଇକି ଯିବ ଯେହେତୁ ତମେ ଫାଷ୍ଟ କି ଯିବ ଏଇନା। ଘରେ ଜିନିଷ ହଠାତ୍ କାହିଁକି ଯିବ ମାର୍କେଟରେ କିଣିକି ଖାଇବ। ପନିପରିବା ବି ଦିଟା ପଠେଇ ଦେଇଛି। ସେରା ବି ଖାଇବ ଆଉ।
ହୁଁ ହୁଁ। କଣ କଣ ବାରି ପରିବା ନା କିଣା ପରିବା?
ନାଇ ବାଡ଼ିରେ ଏବେ ବ ନୂଆ ଗଛ ସବୁ ଲାଗିଛି ଯ ପୁରୁଣା ଗଛ ଲାଗିଥିଲା। ସେଇଥିରୁ ଦିଟା ଅଳ୍ପ ଅଳ୍ପ ହଉଛି ଘରେ ଖାଲି ଖାଇବା ପାଇଁ। ସେଇଥିରୁ ଦିଟା ଦେଇଦେବି ଆଉ ତ ନୂଆ ଗଛ ଏବେ ଲାଗିଛି ହେଇନି। ଯଉ ପୁରୁଣା ଗ ଗଛରେ ଯଉ ପୁରୁଣା ଫଳ ଟିକେ ଆସିଛି ପନିପରିବା ହଉଛି। ସେଇଟା ଅଛି ଦୁଇଟା ଦେଇଦେବି ନେଇକି ଖାଇବ ଆଉ।
ହଁ।
ଆଉ। ତମ ବାରିରେ ନ ନଡିଆ ଗଛ ହେରିଆ ସବୁ ଅଛି ନା ନାଇଁ?
ନଠିଆ ଗଛ ନାହିଁ ଆଉ ଅଛି ସବୁ ଆମ୍ବ ଦିଟା ପୁରେଇ ଦେଇଥିବ ଆଁ।
ହଁ ହଁ ଆମ୍ବ ତ ଏବେ କମି ଆସିଲାଣି ଗଛରେ ଏବେ ହଉନି। ଆଉ ଯୋଉ ଅଳ୍ପ ଚାରି ପାଞ୍ଚଟା ଅଛି ଦେଇଦେବି ଏଇନେ ଆମ୍ବ ସିଜିନ୍ ଧୀରେ ଧୀରେ ଦେଶୀ ଆମ୍ବ ଟା ଆଉ ଧୀରେ ଧୀରେ କମିଗଲା। ଆଉ ଅଳ୍ପ ଅଛି ଘରେ ଗଛରେ ସେଇଥେରୁ ଚାରି ପାଞ୍ଚଟା ନେଇଯିବ ଆଉ। ନାଇଁ ଆମ ଇଆଡେ ନଡିଆ ଗଛ ଅଛି ତ ମୁଁ କହିଲି ତମର ଦେଖିଆ ଅଛି ନା ନାଇଁ। ଆ ତମର ଯେହେତୁ ନାହିଁ ଆ ଆଗକୁ ତ କେତେ ପୂଜା ପର୍ବ ଆସୁଛି। ନଡ଼ିଆ ଦିଟା ଦେଲେ ତର ପିଠା ପଣା କରିବ ନଡ଼ିଆ ବି ଖାଇବ।
ହଁ ନଡ଼ିଆ ଦିଟା ଦେଇଦବ ନହେଲେ ଏଇଠି ନଡ଼ିଆ ତ ଭଲ ଲାଗେ ମୁଁ ନଡ଼ିଆ ଏମିତି ଫ୍ରିଜରେ ଷ୍ଟୋର୍ କରିକି ରଖେ। କରିବା ପାଇଁ କେତେବେଳେ କଣ ପାଉ ପିଠାପଣା କୋରିକି ରଖିଦେଇଥାଏ। ଦବ ନ
ଆମର ଜଣେ ପାରିବା ପାଇଁ ଆସନ୍ତି ଯେହେତୁ ଆମର ଚାରି ପାଞ୍ଚଟା ନଡିଆ ଅଛି। ଆମର ନଡ଼ିଆ ପରା ହେଇକି ରଖାଯାଏ। ଏ ଯ ଆସନ୍ତି ଘରକୁ ଟିକେ ବନ୍ଧୁବାନ୍ଧବ ଯାହାର ନାହିଁ ଜଳିଆ ଗଛ ତାଙ୍କୁ ଦିଟା ଦିଆଯାଏ ଆଉ ଯୋଉ ଉଷା ବାର ପୂଜା ପର୍ବରେ ବି ମନ୍ଦିର ନିଆଯାଏ କି ପିଠା ପଣା ହେଲେ କରାଯାଏ। ଆଉ ତ ଜାଣିଥିବ ନଡିଆ ଗଛର କେତେ ଇଏ? ନଡିଆ ପିଛୁଆରେ ଆମର ପହଁରାଗି କିଣା ହଉନି? ସେ ଯୋଉ ପିଞ୍ଚ ବାହାରୁଚି ସେଟାକୁ ରଖିକି ପହଁରା କରାହେଉଚି। ଆଉ ଭଲ ଗଟଟା।
ହୁଁ ହୁଁ।
ନଡ଼ିଆ ତ ଜାଣିଥିବ କେତେ ରେଟ ମାର୍କେଟ ରେ? ଓଡିଆ ଗୋଟେ ଚାଳିଶ ପଚାଶ ଓଷା ବାର ଥିଲେ ଆମର ଯାହା ହଉ ନଡିଆ ଗଛ ଅଛି ବୋଲି ସେ ସବୁରୁ ଟିକେ ଇଏ ହେଇଯାଆନ୍ତି ଆଉ।
ହୁଁ। ନଡ଼ିଆ ଗଛ ଏସବୁ ନଡ଼ିଆ ମୋତେ ବି ଭଲ ଲାଗେ ଖାଇବା ପାଇଁ। ଆଉ କଣ ଅଛି ବାରିରେ ଲଗା ହେଇଚି? ଗଛ କଦଳୀ ଗଛ।
କଦଳୀ ଗଛ ତ ଜାଣିଥିବ ଥରେ ଫଳ ଦେଲା ପରେ ତାର କଣ ଲାଗଛ ବଥିବ ତ ଆମର ଲଗ ଗା ହେଇଥିଲା କଦଳୀ ଚାରି ପାଞ୍ଚଟା ଫଳ ଦେଇକି ଗଲାଣି ହାରି ସରିଲାଣି ଆଉ ତିନି ଚାରିଟା ଗଛ ଅଛି ଆଉ କଦଳୀର ତ ଜାଣିଥିବ ସବୁ ଜିନିଷ ତରକାରୀରେ। କଦଳୀ ପତ୍ରଠୁ ଆରମ୍ଭ କରିକି ତା କଦଳୀ ଖାଇବ ପତ୍ରରେ ପୂଜା କରା ହେଇଯାଇପାରିବ। ପିଠା ପଣା ଦରକାର ହେଲା। କଦଳୀ ପତ୍ର ତ ଜାଣିଥିବ କେତେ ଦରକାରୀ କାହାର ତାପରେ କଦଳୀ ତା ଯୋଉ ଭଣ୍ଡା ତ ଜାଣିଥିବ ସିଏ ବି ତ ତରକାରୀ ହଉଚି। ତାର ଗୋଟା ମଞ୍ଜା। କଦଳୀର ତ ସବୁ ଜିନିଷ ଦରକାର। ଆ ଆମର କଦଳୀ ଗଛ ଟିକେ ସରିଆଲାଣି କିନ୍ତୁ ଯୋଉ ସରି ଆସିିଲା ଯୋଉ ଫାଙ୍କା ଜାଗା ହେଇଗଲାଣି। ତ ସେଠି ଆଉ ନୂଆ ପୁଣି ଗଛ ଲଗା ହଉଚି। ତ ଏବେ ଲଗା ହଉଚି ଯେହେତୁ ବର୍ଷା ଟିକେ ଟିକେ ହଉଚି। ଖରା ତ ହଉଥିଲା ଲଗା ହେଲେ ଭରିଯିବ ବୋଲି ଲଗାଉ ଏବେ ବର୍ଷା ହେଲା ହେଣିି ସେଥିିଁ ଲଗା ହଉଚି ଆଉ।
ହୁଁ ହୁଁ। ଆ ତମର କଣ ସବୁ ଅଛି। ବର୍ଷା ଦିନେ ଗଛ ପତ୍ର ଲଗେଇଚ।
କଣ ସବୁ ଲଗା ହେଇଚି, ଯାହା ଲତା ଜାତୀୟ ସବୁ। ହଁ ପନିପରିବା ଜାତକ ସବୁ ଲଗାଯାଏ। ଏଇଟା ତ ବର୍ଷା ଦିନିଆ ଫଳ। ଲଗା ହେଇଚି ଆଉ ଆମ ବାରିରେ ଏ ଏ ପାଳ ଗଦା ବି ଅଛି ଛତୁ ହବ ଆଗକୁ ବର୍ଷା ହେଲେ କୁଟା ପିଚିକି ଆଉ ଯୋଉ ଦେଶୀ ତମେ ତ ଜାଣିଥିବ ଦେଶୀ ଛତୁ ଆଉ ଜହ୍ନି ଫନି ଯୋଉ ଭଜା ଟା କେତେ ବଢିଆ ଲାଗେ। ଆମର ଏଠି ସବୁ ଦେଶୀ ଜିନିଷ। ତ ତମେ ଏଇ ବର୍ଷ ଅ ଛୁଟି ହେଲେ ପଳେଇ ଆସିବ ଯୋଉଦିନ ଛୁଟି ଘରକୁ। ଆ ଆମ ଆମର ସବୁ ରାନ୍ଧି ବାଢିକି ସବୁ ଭଲ ଭଲ ଜିନିଷ ନୂଆ ନୂଆ ଆଇଟମ୍ କରିକି ଖାଇବା ଆଉ।
ହୁଁ ହୁଁ ଛତୁ ଦିଇଟା ପଠେଇଦବ ଆଉ।
ହୁଁ ଆଉ ତମର ସବୁ କ୍ଷୀର ସବୁ କେମିତି କିଣି କିଣିକି ଖାଉଚ ନା ଗାଈ ଘରେ ଅଛନ୍ତି ନା କେମତି ନା କାହାଠୁ କିଣିକି ଖାଉଚ ନା? ମାର୍କେଟ ରୁ କିଣିକି ଖାଉଚ?
କ୍ଷୀର କିଣା କ୍ଷୀର କୋଉଠୁ ଆଣିବୁ କ୍ଷୀର ବାହାର ଜାଗାରୁ। ମାର୍କେଟ ରୁ ସେ ଗୋଟେ ପିଲାଟେ ଅଛି କ୍ଷୀର ଦେଇକି ଯାଉଚି, ସେ ଭଲ କ୍ଷୀର ନୁହଁ ମ। ପାଣି ଫାଣି ମିଶା କ୍ଷୀର ଗୁରା ଏତେ ଭଲ ଲାଗୁନି, ଯେମ୍ତି ଜର୍ଶି ଗାଈ କ୍ଷୀର। କି ପାଉଡ଼ର ମିଶଉଚନ୍ତି କେଇଜାଣି ଏତେ ଇଏ ନାହିଁ। ଦେଶୀ କ୍ଷୀର କୋଉଠୁ ପାଇବୁ ବାହାର ଜାଗାରୁ।
ତମେ ଗୋଟେ କାମ କରୁନ, ତମ ଗାଁ ଘରେ ଅ ଏ ଗାଈଟେ ରଖି ଦଉନ, ତମ ଲୋକଟେ ରଖୁଦବ।
କିଏ ସମସ୍ତେ ତ ବାହାରକୁ ଗଲେ।
ଗୋଟେ ଲୋକଟେ ରଖିଦବ ତାଙ୍କୁ କହିବ ସେ ଦୁଇଁବେ, ଆଉ କଣ ଗାଈଠି କାମକି। ଗାଈ କି ବାଛୁରୀ କଲା ପରେ ସେ ଖାଲି ଦୁଇଁକି ଏଁ ଦେବେ। ଏ କ୍ଷୀର-କ୍ଷୀର ଜାଣିଛ ଆମର ଦେଶୀ କ୍ଷୀର ଦେଶୀ ଘିଅ କି ଦେଶୀ ଦହି କି ଛେନା ଟିକେ ଯେତେ ଭଲ ମିଳିବ ପାଉଡର ମିଶା ଜିନିଷ ଗୁାଡା କଣ ଆଉ ଏତେ ଟେଷ୍ଟ। ଆମର ଗାଈ ଅଛି ଯେ କ୍ଷୀର ଖାଉଛୁ ଦହି ଖାଉଛୁ ଛେନା। ଆମ ଉ ବି ଘିଅ କରୁଚୁ ସେଇ ଜିନିଷର ଗୋଟେ ବାସ୍ନା ଅଲଗା। ଉଁ ଆଉ ଯୋଉ ପାଉଡର ମିଶା କ୍ଷୀର ସେରାକରେ କଣ ଯୋଉ ଅ ବା ପାଟିକି ଟିକେ ଟେଷ୍ଟ ଲାଗେନି ସେ ଜିନିଷ ଗୁରା ସବୁ। ଆମେ ବି ସେଇ ପା କିଣା-କିଣା ଯୋଉ ଦହି ଆଉ କ୍ଷୀର ସେରା ଦେଖିବା କେତେ ବହଳିଆ-ବହଳିଆ। ଏଟା କଣ ଭାତଟା ନିହାତି ପାଉଡର ମିଶୁଚି। କିନ୍ତୁ ଆମ ଘର କ୍ଷୀର ଦହିର ବାସ୍ନା ଗୋଟେ ଅଲଗା। ତାପରେ ଖାଇବାକୁ ବି ଟେଷ୍ଟ ଅଲଗା, ଆଁ ଯେହେତୁ ଛୋଟ ଛୁଆ ତମର ସେ ପାଉଡର ମିଶା କ୍ଷୀର ଫିର ଛୁଆଙ୍କୁ ଦବନି ହେରା ଦେହ ପ୍ରତି ଖରାପ୍। ହେରା ରେ ରାସ ଯୋଉ କ୍ଷୀର ଟାରେ ସାର ଫାର ମିଶୁଚି। ତମେ ଗୋଟେ କାମ କର ଯାହାର ଦେଶୀ ନହେଲେ ଘ ଘରୋଇ ଗାଈ କ୍ଷୀର ମିଳୁିଥିବ ତାଠୁ ହେଲା ନିଅ ଅ କ୍ଷୀର ନହେଲେ ନାଇଁ ନିଜେ ଗୋଟେ ଗାଁରେ ଗାଈ ରଖିକି ଲୋକ ରଖିକି କର।
ହୁଁ। ହୁଁ। ହଉ ଦେଖିଆ। ତାଲେ ଗାଈଟେ ଆଣିବୁ ଆଉ, କହିବି ଦେଖିଆ ଘରେ ଗାଈଟେ ଆଣିବେ। ଏଥିରେ କ୍ଷୀର ଫିର ଟିକେ କରିକି ଖାଇବ। ଗାଈ କ୍ଷୀର ଦହି ଛେନା ଭଲ ନା ଦେଶୀଟା। ପୁରା ହେଲ୍ଦିଟା ଆଉ ଏରା ବେକାର କିଣିକି ଖାଇକି ରୋଗ କିଣିବା କ ସବୁ ଭେଜାଲ୍ ଆଜିକାଲି ସବୁ ଭେଜାଲ୍ ପାଣି ସହ ବି ଭେଜାଲ୍। ଭଲ ଜିନିଷ ମିଳୁଛି ବାହାରେ କିଛି ନାହିଁ କିଣା ପରିବା କିଣା ହଁ କ୍ଷୀର ସବୁ ତ କିଣା ଆଉ ଗାଈ ଖାଦ୍ୟ କି ଗାଈ ଏଇନା କିଛି ନାହିଁ ଏଠି, ସବୁ ଆମେ କିଣିକି ଖାଉଛୁ। ଇଆଡେ ରୋଗ ବାଗ ଦୁନିଆ କଥା। ଦେହ ପା ହଉଛି ଆଉ। ଦେଖିଆ ମୁଁ ଘରେ କଥା ହେଇକି କହିବି ଗୋଟେ ନେଇଆସିବି ନହେଲେ ଗାଈଟେ। ନେଇ ଆସିଲେ ଆମ ଘରେ ଏତେ ଘାସ ପତ୍ର ବାରି ସାରା ଚାରି ଚରିବ କିଛି ତାର ଅସୁବିଧା ହବନି। ଯେତେ ଫୋପାଡି ଦଉଚୁ କୁଣ୍ଡା, ପେଜ ତୋରାଣି, ଖାଇବା, ପରିବାପତ୍ର ଚୋପା ସବୁ ଖାଇବାକୁ ପୁରା ସବୁ ଇଏ ହେଇଯିବ।
କହୁଚ ବଡ ବାରି ଅଛି ଫାଙ୍କା ଏରିଆ ଘାସ ଖାଇବାକୁ ସୁବିଧା। ତମେବି କାଟିକି ଦବନି ନେଇକି ଗାଇ କି ସେଇଠି ବାନ୍ଧିଥବ। ତ ସେ ତାର ଚରିକି ନିଜେ ଖାଇବ ଆଉ ତମ ସବୁ ସୁବିଧା ଥାଇ କପାଇଁ ସେ ମାର୍କେଟ୍ ଜିନିଷ ଆଉ ଡାଲି ଯଉ ଖାଉଚ ରୋଗକୁ ଡାକୁଚ। ତମେ ଏଥର ସବୁ ଦେଶୀ ଜିନିଷ ଖାଅ। ଛୋଟ ଛୁଆବି ଅଛି ଆଜିକାଲି ଛୁଆ ବହୁତ୍ ପାଠ ପଢୁଚନ୍ତି। ତ ତାଙ୍କୁ ଭଲ ଭଲ ଜିନିଷ ଦବା ଦରକାର୍ କାରଣ ଓ ସେମାନେ ସିନା ସୁସ୍ଥ ରହିଲେ ଭଲ ପାଠ ପାଠ ମନେ ରହିବ ସେମାନଙ୍କର। ହଉ ହୁଁ ମତେ ତମେ ଯେବେ ଗାଈ ଫାଇ କଥା ଯଦି ନପାଇବ କହିବ ଆମ ଗାଁରୁ ମୁଁ ବୁଝିଦେବି ତମେ ସେଇରା ନେଇକି ରଖି ହଉ।
ହଁ। ହଉ।